ଆରେ ମୁଁ ଅଛି ତମେ କଣ କରୁଛ ଲଳିତି?
ଆରେ ମୁଁ ବି ବସିଥିଲି।
ଆଉ କଣ ତମର ଦୈନନ୍ଦିନ ଜୀବନ କିଛି ଜଣା ପଡୁନାହିଁ।
ଆରେ ଦୈନନ୍ଦିନ ଜୀବନ ମାନେ ଆଉ କଣ ସେଇ ତ ଅଫିସରୁ ଘର ଘର ଠୁ ଅଫିସ ହିଁ ଚାଲି ଚାଲିଛି ଆଉ ଆଉ କଣ ରହିଛି କି।
ଆଚ୍ଛା ତମ ପେହ ପେହ ଭଲ ଅଛି ତ?
ହଁ ଭାଇ ମୋର ଈଶ୍ଵରଙ୍କ କୃପାରୁ ମୋର ଦେହ ଭଲ ଅଛି ଆଉ ତମ ଦେହ କେମିତି ଅଛି?
ଆରେ ମୋର ବି ଦେହ ଭଲ ଅଛି। ଆ ଘର ସମସ୍ତେ ବାପା ମା ଝିଅ ଭାଇ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ଭାଇ ସମସ୍ତଙ୍କ ଦେହ ଈଶ୍ୱରଙ୍କ କୃପାରୁ ଭଲ ଅଛି। ବାସ ମାଆଙ୍କର ଦେହ ହିଁ ଟିକେ ଭଲ ରୁହେନି। ଆଣ୍ଠୁ ଗଣ୍ଠି ଟିକେ ବ୍ୟଥା ରହୁଛି ଆଉ।
ଆଚ୍ଛା ମେଡିକାଲ ନେଇକି ଦେଖେଇଲୁଣି ନା ନାହିଁ?
ହଁ ଭାଇ ମେଡିକାଲ୍‌ ତ ବୋହୁତ ଦେଖେଇଲିଣି ସମସ୍ତେ ସେଇ ଗୋଟେ କଥା ହିଁ କୋହୁଚନ୍ତି କଣ ନା ବୟସ ହେଲାଣି ଆଉ ସେପରିକା ଆଉ ବଳ ନାହିଁ ଏବଂ ସେ ଯୋଉ ଗୋଡ ବା ଆଣ୍ଠୁର ଯ ରହୁଚି ଗୋଟେ ତାର ପାୱାର ସେ ପାୱାର କମିଗଲାଣି ସେଇଥିପାଇଁ ବ୍ୟଥା ରହୁଚି ଆଉ।
ରେ ନା ନା ଗୋଟେ ଭଲ ମେଡିକାଲ୍‌ ନେଇକି ଦେଖାଅ। କାହିଁକିନା ଛୋଟିଆ ମୋଟିଆ ମେଡିକାଲରେ ଠିକସେ ଦେଖୁନାହାନ୍ତି ନା ଡାକ୍ତରମାନେ।
ହଁ ଭାଇ ଠିକ୍ କଥା କହିଲ ଛୋଟ ମେଡିକାଲରେ ତ ସେତେ ରୋଗୀଙ୍କୁ ଧ୍ୟାନ ଦିଅନ୍ତି ନାହିଁ ମୁଁ ଭାବିଚି ଏଇ ମାସ ଶେଷ ଆଡୁ ଗୋଟେ ଭଲ ମେଡିକାଲକୁ ଧରିକି ଯିବି ମାଆଙ୍କୁ।
ଆଚ୍ଛା ଆଚ୍ଛା ଆଉ ତୁମ ଭୋଉଣୀ କଣ କରୁଛନ୍ତି?
ଆରେ ମୋ ଭଉଣୀ ତ ଏବେ ପଢ଼ୁଥୁଲା କଣ କରୁଥିବ ମୁଁ ଆଉ ଦେଖିନି ମୁଁ ତ ଅଫିସରୁ ଆସିକି ବସିଚି ଆଉ କ-ଅଫିସରେ ତ ଦିନ ଦିନଟା ଯାକ କାମ କରିକି ହାଲିଆ ହେଇଯାଉଛି। ଆଉ ସମୟ ରହୁନି କିଏ କଣ କରୁଚି ଦେଖିବାକୁ ଆଉ ତମେ କଣ କରୁଚ ଭାଇ?
ଆରେ ମୁଁ ବି ଏବେ ଜଷ୍ଟ ବଜାରରୁ ଆସିଲି ବୋଧେ। ଆସିକି ତ ବସିଚି ତୁମ କଥା ମନ ପଡିଲା ପୁଣି କଲ୍ କଢିଲି ତୁମକୁ।
ଆଚ୍ଛା ଆଚ୍ଛା ଆଉ ଭାଇ ତମର ବେପାର କେମିତି ଚାଲିଛି ଲାଭ ଚାଲିଛି ନା କଣ ଲସ୍ ହେଇଛି?
ଆରେ ନାଇଁ ଭାଇ ଏବେ କାହିଁକି ନା ଶସ୍ତା ସମୟରେ କିଛି ଲାଭନାହିଁ। ତେଣୁକରି ବୋହୁତ ଟିକେ ଲସ୍ ହେଲାଣି ଏବେ। ତା ନୁହେଁ ତ ବନ୍ଦ କରିଦେବା ଚାଲିବ ନା ସଂସ୍ଥା।
ହଁ ହଁ ଠିକ୍ କଥା କହିଲ। ବ୍ୟାପାରରେ ତ ଏମିତି ଲସ୍ ଆଉ ପ୍ରଫିଟ୍ ଚାଲିରହେ। କାହିଁକି ନା ଯଦି ଏବେ ଲସ୍ ହୋଉଛି କ୍ଷତି ହୋଉଛି ତ ଆଉ କିଛି ଦିନ ପରେ ତମର ଉନ୍ନତି ବି ହେବ ସେତେବେଳେ ପଇସା ବି ବୋହୁତ ଲାଭବାନ ହ ହବ ଭାଇ ଚିନ୍ତା କରନି ନିଜ ବ-ବିଜନେସ୍‌ରେ ଧ୍ୟାନ ଦିଅ। କୋଉଠି କଣ କମି ରହୁଛି ସେଇଟାକୁ ଧ୍ୟାନ ଦିଅ ସେଇଟାରେ କାମ କର ତମର ପ୍ରଫିଟ୍ ହି ପ୍ରଫିଟ୍ ହବ।
ହଁ ସତ କଥା କହିଲ ଲଳିତ କାହିଁକିନା ଏବେ ମାର୍କେଟରେ କିଛି ଲୋକ ଆସୁନାହାନ୍ତି। ଆଉ ପତ ପ୍ରତ୍ୟେକ ଗ୍ରାମ ଗ୍ରାମ ବୁଲିକି ଆମର ଯୋଉ ଗାଡିରେ ନେଇକି ବିକି ଦୋଉନାହାନ୍ତି କି। ସେଥିପାଇଁ ସେଥିପାଇଁ ଏ ଟିକେ ଲସ୍ ହେଇଥାଉଛି ଏବେ ଟିକେ ଟିକେ ତ ଆଘରେ ପଡିକି ଆଉ ବେପାର ନାହିଁ ସେ ସେତେ ପଡିବା ଶସ୍ତା ଯୋଗୁ ଲୋକମାନେ ଖାଇ ଖାଇ ପୁରା ବିଜାରିଆ ହେଇଗଲେଣି ତେଣୁ ଗୋ କି ସେ ସମସ୍ତ ଲୋକ ଆସୁନାହାନ୍ତି ବଜାରକୁ।
ମୋ ହିସାବରେ ଏବେ ଯୋଉ ପ୍ରକାର ଯୁଗ ହେଲାଣି ତୁମେ ଲୋକଙ୍କର ଘର ପାଖରେ ଯଦି ତୁମେ ପହଞ୍ଚେଇ ପାରିବ ସାମାନ ତାହେଲେ ହିଁ ଲୋକ ନେବେ କାହିଁକିନା ଏବେ ଯୋଉ ପ୍ରକାର ଯୁଗ ହେଲାଣି ଲୋ ଲୋକମାନେ ନିଜ ଘରେ ରହିକିି ହିଁ ସବୁ ଜିନିଷ ମଗେଇ ଦିଅନ୍ତି ଏବେ ଡ୍ରେସ୍ କିଣିବା କିମ୍ବା ଜୋତା ଚପଲ୍ କୌଣସି ସି ବି ଜିନିଷ କିଣ ଦେଖିବ ସବୁ ଅନଲାଇନରୁ ହିଁ ମଗେଇ ଦିଅନ୍ତି। ସେଇଥିପାଇଁ ଯଦି ତୁମେ ବି ସେଇ ଅନଲାଇନ୍ ଭଳି ଟ୍ରାଏ କରିବ ଯଦି ପନିପରିବା ବି ତୁମେ ଯଦି ଘରେ ବସିକି ଲୋକ ଫୋନ କଲେ ତମେ ଯଦି ନେଇକି ପହଞ୍ଚେଇ ପାରିବ ତାହେଲେ ମୁଁ ଭାବୁଛି ତମର ବ୍ୟବସାୟରେ ଅଧିକ ଲାଭ ହବ।
ଆରେ ଏଥିପାଇଁ ତ ବହୁତ ସମ୍ବଳ ଆବଶ୍ୟକ ନା?
ହଁ ହଁ ସମ୍ବଳ ତ ଆବଶ୍ୟକ। କାହିଁକି ନା ତୁମକୁ ଯଦି ଘରେ ଘରେ ପହଞ୍ଚେଇବାକୁ ପଡିବ ତାହେଲେ ତୁମକୁ କି କିଛି ନହେଲେ ବି ତିନିରୁ ଚାରୋଟି ଗାଡ଼ିର ଆବଶ୍ୟକ ପଡ଼ିବ ଏବଂ ଗାଡ଼ି ସହିତ ଲୋକର ବି ଆବଶ୍ୟକ ପଡିବ କାହିଁକି ନା ସେଇ ସାମଗ୍ରୀକୁ ପହଞ୍ଚେଇବା ପାଇଁ ଲୋକ ବି ଦରକାର ତ ତୁମର ଖର୍ଚ୍ଚ ତ ବହୁତ ହବ କିନ୍ତୁ ଆଗକୁ ଦେଖିବାକୁ ଗଲେ ଏଇଟା ବହୁତ କାମରେ ବି ଆସିବ।
ଆରେ ତୁମେ ସତ କହିଲ କିନ୍ତୁ ଆଜିକାଲି ଲୋକ ମିଳିବା ଅସମ୍ଭବ। ତେଣୁ କଣ କରିବା ପ୍ରତ୍ୟେକ କେତେ କଷ୍ଟରେ ଦୋକାନ ପାଇଁ ଦୁଇଟି ପିଲା ବନ୍ଦୋବସ୍ତ କରିଲି। ତ କଣ କରିବା ଲୋକର ଅସୁବିଧା ହଉଛି ତେଣୁକରି ତୁମେ ଯୋଉ ଏଇ ଉପାୟ କହିଲ ଏହା ବି ଆଗକୁ ମତେ ବହୁତ ଅ ମାନେ କଣ ଲାଭ ଲାଭଦାୟକ ହେଇପାରେ। କିନ୍ତୁ ଲୋକର ଲୋକର ଆବଶ୍ୟକତା ଅଛି ଲୋକ ମିଳୁନାହାନ୍ତି ତେଣୁକରି ଏବେ ଟିକେ ଧୀରେ ରହିଯିବାଟା ହିଁ ଭଲ।
ହୁଁ ହୁଁ ହୁଁ ଠିକ କଥା କହିଲ କାହିଁକି ନା ଏବେ ଯୋଉ ସବୁ ପିଲାମାନୋନେ ଏବେ ଉଚ୍ଚ ଶିକ୍ଷିତ ହୋଇଗଲେଣି ଏବଂ ଏହିପରି ଛୋଟ କାମ କରିବାକୁ କେହି ବି ମନ ଆକର୍ଷ ହୁଅନ୍ତି ନାହିଁ ସେଇଥିପାଇଁ ଟିକେ ଲୋକଙ୍କର ସମ୍ବଳ ତମକୁ କମ୍ ମିଳିପାରେ ଆଉ ଆ ଯଦି ତୁମେ ଆପ୍ଲାଏ କରିବ ତାହେଲେ ତୁମର ଲାଭ ହିଁ ଲାଭ ହେବ
ହ ଦେଖାଯାଉ ଆଗକୁ କଣ ହଉଛି। ହଉ ଛାଡ ଏଇ କଥା ଆଉ ତୁମର କଣ ଦୈନନ୍ଦିନ ଖବର କଣ ଆଉ? ତମ ବାପା କଣ କରୁଛନ୍ତି ଏବେ?
ବାପଙ୍କର ଦେହ ବି ଭଲ ରହୁନି ସେତେ ସେଇଥିପାଇଁ ସେ ବି ଆଉ ବେପାର କରୁନାହାନ୍ତି। ମୁଁ ଆଉ ମୋ ଭାଇ ହିଁ ଏବେ ଘର ଚଲେଇଛୁ ଆଉ। ଆଉ ମୋର ତ ଅଫିସ ରେ ଦିନଟା ଯା ପଳାଉଛି ବାପା ମାଙ୍କ ଯତ୍ନ ନେଇ ପାରୁନି ସେଇଥିପାଇଁ ମତେ ଟିକେ ଖରାପ ଲାଗୁଛି। ଯଅ
ଆ ଭାଇ ଭାଇଙ୍କର କୋଉଠି ଜବ୍ ଲାଗିଥିଲା ପରା?
ହଁ। ଭାଇଙ୍କର ଦରମା ବି ଏବେ ଭଲ ଆସୁଛି କିନ୍ତୁ ବାପା ମାଙ୍କ ପାଖରେ ରହିପାରୁନାହାନ୍ତି ଭାଇ ଆଉ।
ହଁ ହଁ ସତ କଥା। ସମସ୍ତ ପରିବାର ଏକାଠି ରହିଲେ ଖୁସି ଖୁସିରେ ରହିବା।
ଠିକ କଥା କହିଲ ଭାଇ ସମସ୍ତେ ପରିବାର ଯଦି ଏକାଠି ରୁହନ୍ତି ତାହେଲେ କାହାର। କାମ କିଏ କରିଦିଅନ୍ତି କାହାର କେଉଁଠି କିଏ ହେଲ୍ପ କରିଦିଅନ୍ତି ସେଇଟା ଜଣାପଡ଼େ ନାହିଁ କିନ୍ତୁ। କିନ୍ତୁ ଆଗକୁ ଆମକୁ ପୁରା ଶାନ୍ତିରେ ଜୀବନ ବଞ୍ଚିବାକୁ ଦିଏ କିନ୍ତୁ ଯଦି ଆମେ। ଏକୁଟିଆ ଏକୁଟିଆ ରହିବା। ତାହେଲେ ଆମର ସବୁ କାମ ନିଜକୁ ହିଁ କରିବାକୁ ପଡ଼େ ତ ଆମକୁ ଜୀବନଟା ବହୁତ କଷ୍ଟ ଲାଗେ।
ହଁ ସତ ହିଁ ଆଉ ତୁମର ଭଉଣୀ ଦଶମ କ୍ଲାସକୁୁ ଗଲା ପରା। ତ ତାର ପଢାପଢି କେମିତି ଚାଲିଛି। ତୁ ମୋର ଭଉଣୀ ଏବେ ଦଶମ କ୍ଲାସକୁ ଗଲ ନା ତାର ପଢ଼ାପଢ଼ି କେମିତି ଚାଲିଛି।
ହଁ ଭାଇ ତାର ତ ପଢାପଢି ଠିକ ଠାକ ଚାଲିଛି ତାର ଭଲ ପଢାପଢି ପାଇଁ ଗୋଟେ ଏବେ। ତ ନୂଆ ଶିକ୍ଷକ ଦେଇ ଦେଇଛୁ ସେ ଆସିକି। କି ସକାଳ ଦୁଇ ଘଣ୍ଟା ଓ ଇଭିନିଂରେ ଦୁଇ ଘଣ୍ଟା ପଢ଼େଇକି ଯାଆନ୍ତି।
ଆଚ୍ଛା ଆଚ୍ଛା। ଆଉ ଦୈନନ୍ଦିନ ଆଉ ଚାଲିବାକୁ ପଠଉନ କି ଏବେ ଆଉ?
ହଁ ହଁ ବାପା ମାଙ୍କୁ ତ ଚାଲିବାକୁ ପଠଉଚି। ବାପା ମା ସକାଳେ ଆଉ ଇଭିନିଂରେ ବି ଚାଲିବାକୁ ଯାଆନ୍ତି। ଆଉ ତୁମର ବାପା ମାଙ୍କ ଦେହ କେମିତି ଅଛି?
ହଁ ମୋର ବାପା ମାଆଙ୍କ ଦେହ ଟିକେ ଟିକେ ଭଲ ନୁହଁ ବା ମାଆଙ୍କର ଆଣ୍ଠୁ ଦରଜ ପେଟ ଦରଜ ବାହାରୁଥୁଲା। ମେଡ଼ିକାଲ କୁ ନେଲି ଔଷଧ ସବୁ କିଣିଲି। ଖାଇଲେ ମା ଏବେ ଟିକେ ଭଲ ଅଛନ୍ତି ମା ବାପାଙ୍କର ଟିକେ ଗୋଡ ହାତ ବିନ୍ଧା ବାହାରୁଚି। ତେଣୁ ବାପା ଅଧିକ ରେଷ୍ଟ ସ ଅଧିକ ସମୟ ରେଷ୍ଟ କରୁଛନ୍ତି।
ଆଚ୍ଛା ଆଚ୍ଛା। ରେଷ୍ଟ କରିବା ସହ ମେଡିସିନ ଦେବା ସହ ପୁଷ୍ଟିକର ଖାଦ୍ୟ ବି ଦିଅ କାହିଁକି ନା ଆମର ଯୋଉ ଭାରତୀୟ ଡାଏଟ ଅଛି ସେଥିରେ ପ୍ରୋଟିନ ର କମି ବହୁତ ଦେଖାଯାଏ। ଡାକ୍ତର ମାନେ ବି କୁହନ୍ତି ମାଛ, ଅଣ୍ଡା, ମାଂସ କିମ୍ବା କ୍ଷୀର ପନିର, ଛତୁ ଏଭଳିିକା ଖାଦ୍ୟ ଦେଲେ ପ୍ରୋଟିନ ର ଭରପାଇ ହେଲେ ହିଁ ଦେହ ଭଲ ର ରହିବ।
ହଁ ହଁ ମୁଁ ଦୈନନ୍ଦିନ ବାପାଙ୍କ ପାଇଁ ସକାଳେ ଗୋଟେ କ୍ଷୀର କ୍ଷୀର ପକେଟ ଏବଂ ରାତିରେ ଗୋଟେ କ୍ଷୀର ପକେଟ ଆଣିଥାଏ। ଯଦି ଯୋଉ ଦିନ କ୍ଷୀର ପକେଟ୍ ସରିଯାଇଥାଏ ତ ଆମର ପଡିଶା ସାହି ର ଗୋଟେ ଲୋକଙ୍କୁ କହିଥାଏ ସେ ଗାଈ କ୍ଷୀର ଆଣିକି ଦେଇ ଦେଇଦେଇଥାଏ। ତାପରେ ବାପାଙ୍କୁ ପ୍ରତ୍ୟେକ ଦିନ ବ୍ରେକଫାଷ୍ଟରେ କଦଳୀ, ଡାଳିମ୍ବ, ଆପଲ୍ ଏମିତି ସବୁ କିଛି ଖାଇବାକୁ ଦିଆଯାଏ।
ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ଏହା ତ ବହୁତ ଭଲ କଥା କାହିଁକି ନା ଯଦି ତମେ ଏତେ ଧ୍ୟାନ ରଖୁଚ ବାପାଙ୍କର ତାହେଲେ ସେ ବହୁତ ଜଲଦି ଭଲ ହୋଇଯିବେ ଏବଂ ଆପଣ ଦେଖିବେ ଯେ ଆଗକୁ ଆଉ ସେହି ପ୍ରକାର ରୋଗ ଆଉ ରି ପିଟ ରେ ହେବ ନାହିଁ। ଏହା ଦେହ ପାଇଁ ଭଲ ରହିବ ସୁସ୍ଥ ବି ଆପଣ ସମସ୍ତଙ୍କ ପରିବାରର ସମସ୍ତଙ୍କୁ ଏହିପରିକା ଖାଇବାକୁ ଦେଲେ ଆଉ ଆଗକୁ ଭବିଷ୍ୟତରେ କାହାର ବି ଏପରିକା ରୋଗ ଆଉ ଦେଖାଯିବନି।
ହଁ ମୁଁ ସମସ୍ତଙ୍କୁ ଦେଇଥାଏ। କାହିଁକିନା ସମସ୍ତଙ୍କୁ ଯଦି ଜଣଙ୍କୁ ଦେବା ଆଉ ଜଣଙ୍କୁ ଦେବା ନାହିଁ ତ ବାପା ମା କହିବେ ନା ବାପାଙ୍କୁ ଦେଲା ମାଆଙ୍କୁ ଦେଲାନି ପାତର ଅନ୍ତର କରୁଛି ବୋଲି ସମସ୍ତଙ୍କୁ ଏପରି ପୁଷ୍ଟିିକର ଖାଦ୍ୟ ମୁଁ ଦୈନନ୍ଦିନ ଆଣିକି ଦେଇଥାଏ।
ଠିକ କହିଲ ଭାଇ ଠିକ କହିଲ କାହିଁକି ନା ଏ ପରି ପାତର ଅନ୍ତର କରିବା କିଛି ଦରକାର ନାହିଁ ସମସ୍ତଙ୍କୁ ଆମେ ଯଦି ସମାନ ଭାବରେ ଖାଦ୍ୟ ପ୍ରେୟ ପୁଷ୍ଟିକର ଖାଦ୍ୟର ଆମେ ଯତ୍ନ ନେବା ତ ଆମର ହିଁ ଲାଭ କାହିଁକି ନା ଆଗକୁ ଯଦି ସେ ଦେହର ସୁସ୍ଥ ତେବେ ତ ଆମର ହିଁ ମାନସିକ ଶାନ୍ତି ଏବଂ ପଇସା ବି ଖର୍ଚ୍ଚାନ୍ତ ହେବା ନାହିଁ। ଯଦି ଏବେ ଏବେ ହି ଆମେ ଗାଡି ଦେବା ତାହେଲେ ଆଗକୁ ଯାହାବି ମାନସିକ ଅଶାନ୍ତି ମେଡିକାଲ ଧରିକି ଦୌଡିବା ଏବଂ ମେଡିସିନ ରେ ବହୁତ ପଇସା ସାରିବା। ତ ସେଇ ପଇସା ହିଁ ଏବେ ସେଇ ଖାଇବାରେ କାହିଁକି ନ ସରାଇବା।
ତାପରେ ଦୈନନ୍ଦିନ ମେଡ଼ିକାଲ ଯିବା ବହୁତ ଅଶାନ୍ତି ଲାଗିଥାଏ।
ହଁ ପା ତମ ବେପାର ଛାଡିକି ତମେ ମେଡିକାଲ ଦଉଡୁଥୁବ ସେତେବେଳେ ତମ ବ୍ୟାପାରରେ ବି କ୍ଷ କ୍ଷତି ହବ ଏବଂ ଦେହ ବି ଖରାପ ତାପରେ ତୁମ ଦେହ ବି ଖରାପ ହବ ତାଙ୍କ ପଛରେ ଦୌଡ଼ି ଦୌଡ଼ି।
ଆଛା ସେ କଥା ଛାଡ଼ ତୁମର ଦେହ କେମିତି ଭଲ ଭଲ ଅଛି ତ?
ହଁ ଭାଇ ମୋ ଦେହ ଭଲ ଅଛି।
ଆଉ ଆଉ କଣ ଚାଲିଛି ତମର ଆଜିକାଲି?
ମୋର ଆଉ କିଛି ନାହିଁ ଭାଇ ସେଇ ଅଫିସ ଯାଉଛି। ଅଫିସ ରୁ ଆସୁଛି ଅଫିସ ରେ କାମ ହିଁ ରହୁଛି। ଲୋକମାନେ କେତେ ଜଣ ଆସୁଛନ୍ତି ବୁଝୁନାହାନ୍ତି କଥା। ସେମାନଙ୍କୁ ବୁଝେଇ ବୁଝେଇ ତ ଅଫିସ ରେ ଦିନଟା ପଳଉଚି। ଆଉ ଭାଇ ତମର ତ ଦେହ ଭଲ ଅଛି। ଆଉ ଆଉ କଣ କହିବ କି ନା ରଖିବି ମୋର ଟିକେ କାମ ଅଛି ତ?
ହଁ ହଁ ମୋର ବି କାମ ଅଛି ବାପାଙ୍କୁ ଗଲେ ମେଡିସିନ ଦେବି। ତାପରେ ଖାଇବେ ଏବଂ ଶୋଇବେ।
ଆଚ୍ଛା ଆଚ୍ଛା ଠିକ୍ ଅଛି ତାହେଲେ ଆଉ କେବେ ଫ୍ରି ହେଲେ ଫୋନ କର ମତେ।
ହଉ ହଉ ଠିକ ଅଛି ହଉ ରହୁଛି ଭାଇ ଆଜ୍ଞା ଆଜ୍ଞା।